ହଁ ଦିଦି।
କହ କଣ କରୁଚୁ? ମୁଁ କହୁଚି ମୁଁ ତତେ ଫୋନ କରିକି ପଚାରିବି କଣ କରୁଚୁ ବୋଲି କିନା।
ବସିଚି କହିବି।
ବସିଚୁ କଣ ମୁଁ ତାପରେ କ ମୁଁ କଣ କହିବି ତାପରେ ତୁ ଆଇ ନା ବେ କଣ ମୋ ଆଇ ତୁ।
ଉଁହୁଁ ହୁଁ ହୁଁ।
ଅହୋ ମତେ ଦେଖିଛୁ କି ନାଇଁ ମତେ ଦେଖିଛୁ ଏବେ।
ନା।
ଅ ହଁ ମୁଁ ଜିମି ଅ ହ ଜିମି ଥରେ ଏବେ। ସାଙ୍ଗ ହେଇଯିବି ବୋଲେ କି ନା ମତେ କୁଆଡ ଦେଖୁନି
ହଁ ମୁଁ ସେ ଅଲଗା ଝିଅମାନଙ୍କ ସହିତ ରହୁଥିଲି ସେମାନେ
ମୋ ଘଲ ହେଇ ନିବେ ଘର ପାଖରେ ନିବେ ଘର ପାଖରେ।
ତମର ନିବେ ଘର ପାଖରେ।
ହୁଁ ଗୋଟେ ନିବେ ଘର ଆମ ଠାରୁ ଟିକେ ଦୂର ହବ ବେଶୀ ନାହିଁ।
ଓହୋ ମୁଁ ଆସିଥିଲି ନିବେ ଘରକୁ ଗୋଟେ ଦିନ।
ଜଣା ପଡ଼ୁଚି କି ଉୁଁ
ନିବେ ଘରକୁ ଗୋଟିେ ଦିନ ଆସିଥିଲି ଦିଦି।
କେବେ ଯାଇଥିଲୁ?
ଯାଇଥିଲି ଏମିତି ତା ପାଖରୁ ଶାଢୀ ନେଇଥିଲା ନାଆ ସେ ଶାଢୀ ଫେରିବା ପାଇଁ ଯାଇଥିଲି। ସେଦିନ ଏକା ମିଶିକି ଆସିଲୁ ଫୁଲବାଣୀ।
ଓହୋ।
ମୁଁ ନିବେକୁ ଏମିତି ଗୋଟେ ଦୋକାନରେ ସେ ସ୍ମାର୍ଟ ବଜାରରେ ରହିଯିବା କହିଲା।
ହୁଁ।
ସେଇଠୁ ତାର ମୋର କଣ୍ଟ୍ରାକ୍ଟ ରହିଲା ଆଉ। ନଲେ ତାର ନମ୍ବର ବି ନଥିଲା କିଛି ନହିଁ। ଏମତି ହେଇ ତାପରେ ମୁଁ ଯୋଉ ରୁମରେ ରହୁଥିଲି ସେ ସାଙ୍ଗମାନେ ଏମତି ଖରାପ କଥାବାର୍ତ୍ତ ବାର୍ତ୍ତା କଲେ ଆଉେ ଭଲ ଲାଗିଲାାନ ସେଥିପାଇଁ ଛାଡିଦେଲି ମୁଁ ସେମାନଙ୍କ ସହିତ ରହିବା ପାଇଁ। ସେ ରୁମ ବି ଛାଡିଦେଲି ମୁଁ ଏମାନଙ୍କ ସହିତ ରହି ଆସିଲି ଆଉ।
ହୁଁ। ହୁଁ ଉଁ। ନିବେ ଆମ ଘର ଦେଇ ଯାଉଚି ଆମ ଘର ମାର୍କେଟରେ କି ନାଇଁ। ଆମ ଘର ବି ମାର୍କେଟ ପାଖରେ ଯେ ତାଙ୍କର ଟିକେ ତଳକୁ ରହୁଛି ଆଉ।
ହଁ ଖଜୁର ଗୁଡା ଆସିଲେ କଲ କରିବି।
ହୁଁ ହୁଁ ଆଇଲେ ଫୋନ୍ କରିବୁ ମୁଁ କହିବି ସେ ନାନ ଘରକୁ
ଝିଅ ମୁଁ ଘରେ ନାହିଁ ମୁଁ ଭୁବନେସ୍ୱର ଆସିଲିଣି କହିଦବ ତମେ।
ଆମ ଘରକୁ ପଇସା ରଖିବି ଘର ବନେଇବି ଆଉ ଭଡା ଦେବି।
ହଁ। ଦିଦି ତମେ ସେ ଗୋଟେ ଡ୍ରେସ ଏକ ଏକା ଗୋଟେ ବର୍ଷ ପିନ୍ଧ ଦି ବର୍ଷ ପିନ୍ଧ।
ଏ ବତକ ସେଇଟା ଶୁଖିକି ଝଡିବା ପର୍ଯ୍ୟନ୍ତ ପିନ୍ଧିବି।
ଠିକ୍ ଅଛି।
ଏଇ ଯୋଉ ଫୁଲବାଣୀରେ ଆସିଲେଟ ମିଳୁଛି କି ଏଇ ଯୋଉ ଅନଲାଇନ ପ୍ରଡକ୍ଟ ଟାଇପ୍? ପ୍ରାନ୍ସଲେଟ ଜାଗ।
ଜାଣିନି ଦିଦି।
ଜାଣିନୁ ତୁ ପିନ୍ଧୁ ନାଇଁ।
ହଁ।
ହଁ କି। ଆଁ ଆ
କିମିତି ରଗୁଛ।
ଆ କି ବେବି ଗୋଡ଼ରେ ପିନ୍ଧିବାର।
ନାଇଁ ମୁଁ ସେଯାକ ପିନ୍ଧୁନି।
ଟୁ ସାଇଡ଼୍‌ ଡ଼େଡ଼୍‌ ଟୁ ସାଇଡ଼୍‌ ଡ଼େଡ଼୍‌ ଦେଢ଼ସାଇଡ଼େଡ଼୍‌ ନୁହଁ।
ନାଇଁ ଗଡ଼ରେ ତ ମୁଁ କିଛି ପିନ୍ଧୁନି। ଚାଚା ମନା କରୁଥିଲେ ପିନ୍ଧିବା ପାଇଁ
ବୋଲେ ଗୋଡରେ ପାଉଚିଂ ପିନ୍ଧିବୁ ନାହିଁ ଆଉ କଣ ପିନ୍ଧିବୁ ସୂତା ପିନ୍ଧିବୁ।
ହୁଁ। ସୂତା ପିନ୍ଧିଥିଲି ଦିଦି ସେ ସୂତା ସବୁ ସେ କାଟିକି ଛିଡିେଇଦେଲା ଆଃ ଆଃ।
ସୂତା ନାଇଁ ଝିଅ ମାନଙ୍କର ପାଉଁଜି ଗୋଡରେ ରହିଲେ ତାଙ୍କର ହେଲର୍ଥ ଇସ୍ୟୁ ବେଶୀ ଆସିବନି। ଆମର ଯୋଉ ଆଗର ଇଏ ମାନଙ୍କୁ ଦେଖିଛୁ କି ନାଇଁ! ଏଇ ଯୋଉ ପୂର୍ବରୁ ସ୍ତ୍ରୀ ଲୋକ ମାନଙ୍କର ଫୋଟ ଦେଖୁଛୁ ରାଜା ରାଣୀ ଏମାନଙ୍କର। ସେମାନେ ସେମାନେ ଦେଖିବୁ ରାଜା ମାନେ ବି ପିନ୍ଧିଥିବେ। ରା ଆରେ ଦେଖେ ଆମର ଯୋଉ କାନ ପୁଡା ହଉଛି। କାନ ପୁଡ଼ା ହେଲେ ଆମର ଯୋଉ ପଉଁଜି ରେ କାନଟା କଣା କରାଯାଉଛି।
ହଁ।
ଆଇସାଇଟ୍‌ ଇମ୍ପ୍ରୋବ୍ କରୁଛି ହେଲା। ନା ଉପରେ ଯୋଉ ଆମର ନାକ ଯୋଉଟା ଫୁଡ଼ା ହଉଛି। ସେଟା ଆମର ଏଇ ଯୋଉ ଅ ଏଇଟା କଣ କହୁଛନ୍ତି କି! ଏଇ ଯଉ ଆମର ଚକ୍ର ନଥାଉଛି କି ସେଇଟା ସିଏ ମାନେ ଏଁ ଏ ତାକୁ ଷ୍ଟ୍ରଙ୍ଗ କରୁଛି। ଆଉ ସେ ଯୋଉ ପାଦରେ ହାତରେ ଚୁଡ଼ି ଯୋ ପିନ୍ଧୁଛୁ। ଆମର ସେଠି ମାନେ ଟିକେ ଓଜନିଆ ଜିନିଷ ହେଲେ ତାର ହେଲ୍ର୍ଥ ମାନେ ହେଲ୍ର୍ଥ ବେନିଫିଟ୍‌ ବହୁତ ରହୁଛି।
ହଁ ହେଉ ଏତିକି।
ହୁଁ ସେଥିପାଇଁ ଆଗରୁ ଦେଖିବୁ ଆଗରୁ ଦେଖିବୁ ରାଜା ମାନେ ତାପରେ ମାନେ ପୁଅ ଝିଅ ସମସ୍ତେ ପିନ୍ଧୁଥିବେ ଠାକୁର ମାନଙ୍କର ବି ଦେଖିବୁ ଗୋଡରେ ହାତରେ, କାନରେ ସେମାନଙ୍କର ସବୁ ମାନେ ସେ ଆଗରୁ ହୁଁ ପିନ୍ଧା ହଉଛି ସେମିତି। ଏବେ ପିଲାଯାକ ଟାଇଲ୍ ପାଇଁ ପୁଡୁଛନ୍ତି ସିନା
ହଉ, ଦିିଦି ତାହେଲେ ମୁଁ ପାଉଁଜି ନେଇଯିବି ଆଉ ପିନ୍ଧିବି।
ସତ ମୁଁ ପିନ୍ଧିଛି ବିିନି ପତ୍ର ପାଉଁଜି। ମୁଁ ତାକୁ ମୁଁ ବି ତାକୁ ବି କହିଛି ଝିଅ ପାଉଁଜି ପିନ୍ଧିବୁ। ପାଉଁଜି, ଚୁଡ଼ି ହାତରେ, ସବୁବେଳେ ପିନ୍ଧିବୁ। ହଁଇୟରିଙ୍ଗ ସିନା ଆମେ ହଁ ଶୋଇଲା ବେଳେ ବାଜି ଯାଉଛି ଇଏ। ପିଉଲି କୁଆଡ଼େ କୁଆଡ଼େ ଗଲେ ପିନ୍ଧିବା। ନେହଲେ ଯେତିକି ନେସେସରି ଆମେ ପିନ୍ଧିପାରିବା ପାଉଁଜିଟା ଚୁଡ଼ିଟା ପିନ୍ଧିବନି। ହଇ ପିନ୍ଧ।
ହଁ। ତାପରେ ଯଦି ଆମର ନର୍ଥ ସୁଟିଂ ରେ ମନା କରୁଚନ୍ତି ଆମକୁ ମାନେ ବେକରେ ବେକରେ କିଛି ପିନ୍ଧନି ହାତରେ କି କିଛି ପିନ୍ଧନି କହିବେ।
ତୁ କଣ ଯାତ୍ରା କରିକି ପିନ୍ଧୁ କି ଆଙ୍କଲେଟ୍ ଟା, ତୁ ଗୋଡରେ ପିନ୍ଧିକି ବୁଡ୍ ଭିତରେ ମାଡିକି
ହଁ ସେଇଟା ତ କେହି ଦେଖିବେନି।
ହଁ ସାଉଣ୍ଡ ବାଲା କିିନ୍ଧିଲେ ସିନା ତୁ ବିନା ସାଉଣ୍ଡ ରେ ପିନ୍ଧୁ ମୁଁ ଗୋଟେ ଅନଲାଇନ୍ ରେ ଅଡର୍ କରିଥିଲି। ସେ ଆଙ୍କ୍ଲେଟ୍ ଟା ଗୋଲ୍ଡର ଯେ ଗୋଲ୍ଡେନ ର।
ହ ହଁ।
ସେ ଲକ୍ ଟା ଛିଡି ଗଲାଣି। ନୂଆ ହେଇକି ଅଛି ପାଉଁଜି ସିନା କଲର ବି ଛାଡି ନେଇ ଯି ଯୋଉ ବର୍ଷେପାଖା ପାଖି ପିନ୍ଧିଲିଣି ଏଇଟା ମୁଁ।
ହଁ ନୂଆ ହେଇ କିଅଛି ସେଇଟା ବର୍ଷେ ପାଖାପାଖି ପିନ୍ଧିଲି ମାନେ କଲର ଏଇଟା କେମିତି ଆଡେ ଗ୍ୟାରେଣ୍ଟି ନା ନା କଣର ଝିଅ ମାନେ କଲର ଜମାରୁ ଛାଡିନି ଏବେ ଗୋଟେ ପକେଇ ପକେଇଦେବି କହିଲେ ବି ନୂଆ ଟା ବୋଲିକିନା ଗୋଟେଇବେ ଲୋକ।
ଟ୍ରାଏ କର ତ ଦିଦି ଟିକେ।
ଏମା ସତର ଝିଅ ଜମା କଲର ଛାଡିନା ଏଇଟା ର। କଲର ଟିକେ ବି ଛାଡିନି ଯାହା ସେ ସେଇଥିରେ ଯୋଉ ହୁଗ୍ ଗୁଡାକ ଲାଗୁନି କି ସେଇଟା ଛିଡି ଯାଉଚି ପୁଣି ଝିଅ ଲଗେଇ ଦଉଚି କିନ୍ତୁ ନହେଲେ କିଛି ହେଇନି। ଏଆକୁ ଓରିଜିନାଲ ଗୋଲଡ୍ ଇଏ।
ହଁ ଦିଦି।
ଆଉ କଣ କହ? ଝିଅ ଏନୁ କେତେ ବର୍ଷ ହେଲା କି?
ଆଉ ମୋର ଏଇଟା ସରିବ ଏଥର।
ଜିଏ ମ୍
ତିନି ବର୍ଷ ହଁ। ତିନି ବର୍ଷରେ ଏଥର ସରିବ ଆମର ପଢା ସରି ଯାଇଚି। ଖାଲି ଆମର ପ୍ରାକ୍ଟିକାଲ୍ ଟା ଅଛି।
ପ୍ରାକ୍ଟିକାଲ୍ ଟା ଅଛି ଆଉ ଲିନି ଦିଦି ଲିନି ଦିଦି ସବକ୍ କଣ୍ଟା ଆଉ କରିବୁ ନହେଲେ ସିଏ ଜିଏନେମ୍ ଏଇ ନର୍ସିଂ ଏଇଠି ଅଛି ନୟାଗଡ଼ରେ ଅଛି ଆଇ ହସ୍ପ୍ ହସ୍ପିଟାଲରେ ସେଟୁ ସଇଲେ ନଲେ ମତେ କଇବୁ ସିଏ ଗୋଟେ ଗୋଟେ ଅଛନ୍ତି ତାର ଇଏ ମାନେ ସାଙ୍ଗମାନେ ଅ ଆଚୁଆଲି ଦେଖ୍ କେମିତି ଆସିଲେ ସିଏ କହିବ ହେଲା?
ହଁ ଯିବି।
ହୁଁ ଯାଇକି ପ୍ରାଇଭେଟ୍ ଏ ଜିଏ ନେ ଏମ୍ ଏ ଏନ୍ ଏମ ଯାଇକି ତମେ ପ୍ରାଇଭେଟ୍ ରେ ବି ରହି ଏ ଏନେ ଏମ୍ ଟା ସେତେ ଏଇଟା ମାନେ ଭଲ। କିନ୍ତୁ ଜିଏନେ ଏମ ଟା ଭଲ ତମେ ଯାଇକି ପ୍ରାଇଭେଟରେ ରହିଯିବ ଯାଇକିନା।
ହୁଁ।
ଆଉ ଯେତିକି ସବୁ ଅଲଗା ଚାକିରି ପାଇଁ ଦୌଡୁ ସବୁ। ସବୁ ସେଣ୍ଟ ରେ ଦୌଡୁ ଥିବୁ ଆମେ। ଆମେ ବି। ଏ ହବୁକାଇସେ ଦୌଡି଼ବୁ ଦୌଡି଼ବୁ ଦୌଡି଼ବୁ ଯେବେ ହେଲା ହେଲା ଆ କଣ କରିବୁ?
ତମର ଶୀଘ୍ର ହେଇଯିବ।
ହେଇ ଯାଉ। ତ ତୁଣ୍ଡା ସୁତୁଣ୍ଡ ହଉ।
ହଁ।
ନାଇ ଲୋ ପଢି଼ ପଢି଼ ରଗଡି଼ ରଗଡି଼ ହେଇ ହେଇ ସବୁ ଛିଡି଼ ଗଲାନ।
ଚେଷ୍ଟା କର।
ଅଁ ତମ ଘରେ କିଏ କଣ କରୁଛନ୍ତି?
ଘରେ କେହି କିଛି କନ ଆମର ଚାଚା ଆମର ସାନ ଖୁଡି଼ ତାଙ୍କର ଅଛନ୍ତି ଷ୍ଟାଫ୍ ନର୍ସ ଟିକେ ଫୁଲବାଣୀରେ।
ହୁଁ ହୁଁ। ଓହୋ ସେଇଠୁ ଇସ୍ପାୟର।
ହୁଁ। ଆଉ ତମ ବାଧ୍ୟ କଲ ମତେ କରବାପାଇଁ।
ଏଇ ଗୋଟେ ଜଲ୍ଦି ଜବ୍ ବୋଲି କହିଥିବେ ଆଉ।
ହଁ।
ହଁ ଭଲ କରିଛି ଗୁଟେ କାମ କରୁଛିୁ ଭଲ କରିଛି। ମୁଁ ତ ମତେ ମୋ ମମି ପ୍ଲସ ଟୁ ଠାରୁ ଗେଜେ ଗେଜେ ହଉଛି। ଯେ ଏବେ ପର୍ଯ୍ୟନ୍ତ କେଜେ କେଜେ ହଉଛି ନର୍ସିଂ କରିବା ପାଇଁ।
ହଁ। ହଉ ଦିଦି ମୋର ସରିଲେ କି ସାର୍ଟିଫିକେଟ ଦେଲେ କି ମୁଁ ନହଲେ ତମକୁ କଣ୍ଟାକ୍ଟ କରିବି। ସେ ଦିଦକୁ ଟିକେ କହିଦବ ଆଉ। ଏମତି ଘରେ ବସିକି ରହିଲେ ବି କଣ ଖାଇଦା କୁହ ତ?
ଘରେ ତ ବସିକି ରହିଲେ କିଛିଁ ତମର ଯଦ ହାୟାର କାଲିଫିକେସନ କରିବାର ଅଛି ଷ୍ଟଡି କରିବାର ଅଛି ବୋଲେ କିନା ପଢ଼ବା କଥା ଆଉ କିଛି ନାଇ। ନହେଲେ ଏଇଟା ସରିଲା ପରେ ବିଏସ୍ ସି ଫିଏସ୍ ସ କଣ କରିଦବୁ ଆଉ। ହବନି କି? ସାଇନ୍ସ କି ଅଜି?
ଆର୍ଟସ୍।
ତ ଆର୍ଟସ୍ ବଲେ ବି ବିଏ ସ ହବ ବୋଧେ ବର୍ଷ ନା ଆର ବର୍ଷ ଅଛି ନା କଣ ନା ଯେ ଟି ଗଲାଣି ଯେ ମୁଁ ବି ଜାଣିନି ଠିକ୍ ରେ। ଆର୍ଟସ୍ ପିଲାମାନଙ୍କର ବି ଏସ୍ ସି ହବନି ଯଦି ଜି ଏନ୍ ଏମ୍ କରିିଥିବେ ବି ବୋଲିକିନା ନନ୍ସ ହେଇଥିଲା ଦୁଇ ହଜାର ଚ ପ ଚିଶ୍ ରେ ହେଇଥିଲା ବୋଧେ ସେଟା। ହୁଁ।
ଯେ ମୁଁ ଦିଦି ଏମିତି ପ୍ରାଇଭେଟରେ ଏକା ରହିଛିି କ ଭାବୁଛି ଆଉ।
ପ୍ରାଇଭେଟରେ ରହିକି କଣ କରିବୁ? ଗଭର୍ଣ୍ଣମେଣ୍ଟ ର ଆସିଲେ ପକେଇ କିନା ଏକ୍ଜାମ ଦବୁ।
ହୁଁ। ଆଉ ପ୍ରାଇଭେଟ୍ ରହିଲେ ବି ତ ପଇସା ନ ଗେଞ୍ଜିଲେ ଆଉ କିଛି ହବନି।
ହଉ ଆଉ ନିମ୍ବ କାଠିରେ ଦାନ୍ତ ଘଷେ।
ହଁଁ ହଁ ହଁ
ମୁଁ ଫୁଲାଣି ଯାଇଥିଲି ଏବେ ଗୋଟେ କେବେ ଯାଇଥିଲି ଯେ କଣ ଗୋଟେ କାମ ଥିଲା ଯେ ଯାଇଥିଲି ମୋ ସାଙ୍ଗେ ସାଙ୍ଗେ ସାଙ୍ଗେ ପଳେଇ ଆସିବି ଯେ ସେ ବିିନିକୁ ବି କହିନାହିଁ।
ଓହୋ।
ତଣ୍ଟି ବସିକିନା ଗେରେ ଗେରେ ଗେରେ ଗେରେ ହଉଛି ତଣ୍ଟି ମୋ ଟା। ମଝିରେ ଜର ତ ହଁ ଟିକେ ଚୁବେଇ ଗଲେ ହବ। ମଝିରେ ଥଣ୍ଡା ହେଇଥିଲା। ଥଣ୍ଡା ହେଇକି ଜର ହେଇକିନା ଟିକେ ଟିକେ ଜରଛାଡି଼ଲା ପର୍ଯ୍ୟନ୍ତ କାଶ ହବ। ସେ କାଶ ଶୋଇକିନା ତଣ୍ଟି ଗେରେ ଗେରେ ଗେରେ ଗେରେ ଗେରେ ଗେରେ ହଉଛି।
ହ
ସେଟା କିଏ ମଝିରେ ଛୋଟ ପିଲା ଗୋଟେ କିିଏ ଅଛି?
ନାଇଁ ଏପଟେ ସାଇରେ।
ଆଉ ସାହି ଭିତରେ ଅଛ କି?
ହଁ ଏଇଠି ସାଇ ଭିତରେ ରହୁନ୍ତିଛ।
ଉଁ ହୁଁ ହେଁ ହେଁ ହେଁ। ସୁଣୁ ପୁଅ। ଶୁଣୁ ପୁଅ କହିଲେ ତମେ ତିନି ଚାରି ଜଣ ଯାକ ବେଗ ଧର ବାହାରି ଯା
ବାହାରେ ବସିଛି ସିଏ। ଅନେଇକି ଥିବ ଦିଦି। ଇଆଡେ ଯାଉନି ହୁଁ।
ନା ନା ଅନେକି ଥିବ ମାନେ ତାର ଦୃଷ୍ଟି ଖରାପ ନା ଖାଲି। କଣ କରୁଛ କଣ ନାହିଁ ବୋଲି ଅନେଇକି ରହୁଛି।
ହଁ ପରା।
ଆଉ କଣ କରୁଛ ବୋଲି ଅନେଇକି ରହୁଛି ଆରେ ଘର। ଖରା ଦେଇଛି। ସଏ ଇଏ ବୋଲି କିନା ସେ ଟିକେ ସେମିତି ହବ ଏକା ତାପରେ ତମେ ଝିଅ ଯାକ।
ହୁଁ।
ହଉ ରଖିନି ଏ ପଟେ ଟିକେ ଅଦା ଛେଚୁଛି।
ହ ହଁ।
ହଁ।